ଚାର। ଆଉ ଭାଇ କଣ କରୁଛନ୍ତି?
ଭାଇ କିଛି ଏବେ ତ ମୁଁ ପ୍ରାୟ ଗୋଡହାତ ଧୋଇକି ଆଇଲିଣି। ଭାବୁଛି ଟିକେ ଆପଣଙ୍କ ସହିତ କଥା ହେଇ ଶୋଇବି ଆଉ।
ଓହୋ ଆପଣ ବର୍ତ୍ତମାନ ସେଟା ମାନେ ଆପଣଙ୍କୁ ନିଦ ବି ମାଇଲାଣି।
ନାଇଁ ମତେ ନିଦ ଏବେ କଣ ହେଇଛି, ଏବେ ମୁଁ ଇନଷ୍ଟା ଖେଳେଇବି। ତାପରେ ହ୍ଵାଟସପ ରେ ଚାଟିଂ କରିବି ତ ପ୍ରାୟ ଦି ଏବେଠୁ ମୋବାଇଲ ଦି ଘଣ୍ଟା ପ୍ରାୟ ଖେଞ୍ଚିବି ତାପରେ ଶୋଇବି।
ଓହୋ ମୁଁ ଭାବିଲି ଆପ ଆପଣଙ୍କୁ ନିଦ ମାଡୁଛି, ଆଉ ମୁଁ ଫୋନ କରି ଆପଣଙ୍କୁ ହଇରାଣ
ନା ନା ମତେ ଏବେ କଣ ହଇରାଣ କିଏ କରିପାରିବେ, ମୋର ତ ପ୍ରାୟ ଦୁଇ ଘଣ୍ଟା ରହିବ ନା ଶୋଇବା ପାଇଁ।
ଆଜ୍ଞା ଆଜ୍ଞା, କାରଣ ଦେଖନ୍ତୁ ମାନେ ମୁଁ ଗୋଟେ ଗୋଟେ କଥା ଭାଇ ମାନେ ଏବେ ଟିକେ ମାନେ ମାନେ ମୁଁ ଫିଲ୍ କରୁଛି
ହଁ।
ଯେ ମୁଁ ଯୋଉ କଥାଟା କହୁଛି ଆପଣ କହିବେ ସେ କଥାର ସତ୍ୟତା କେତ କେତେ ଅଛି, ଗୋଟେ
ହଁ।
ଆଜି କାଲିକା ପିଲା ମାନେ ଶିକ୍ଷକ ଶିକ୍ଷୟତ୍ରୀ। ଗୁରୁ ଗୁରୁଜନ, ବାପା ମା, ଭାଇ ଭଉଣୀ କାହାକୁ କଣ ପାଇଁ ମାନେ ଖାତିର କରୁନାହାନ୍ତି? କିମ୍ୱା କାହା କଥା କୁ ଶୁଣୁନାହାନ୍ତି ମାନେ କଣ ପାଇଁ ବଦମାସ ହଉଛନ୍ତି ଏଥିଲାଗି ଦାୟୀ କିିଏ?
ଦେଖନ୍ତୁ ଏସବୁ ପାଇଁ ଦାଇ କେବଳ ସେ ପିଲା।
ବୁଝିପାରୁଛନ୍ତି? ଯେଭଳି ପଙ୍କରୁ ହୁଁ। ଦେଖନ୍ତୁ ସମାଜ ତ ଲୋକଙ୍କୁ ଖରାପ କରେ, କାରଣ ଦେଖନ୍ତୁ ଯେମିତିକିି ଆପଣଙ୍କ ଗୋଟେ ସାଙ୍ଗ ଶୋଦା ଶୋଦି କରୁଛି ତ ଯେତେବେଳେ ଆପଣ ପଚାରିବେ କି ଆପଣଙ୍କ ଘରେ ଏମିତି ସେ କହିବ ହଁ ମୁଁ ଘରେ ବି ଏମତି ସୁଧା ସୁଧି କରେ। ତ ମାନେ କଣ, ତାଙ୍କ ଘର ପରିବେଶର ହିଁ ଖରାପ ବୁଝିପାରୁଛନ୍ତି, ତ ଯୋଉଠି ଯେମିତି ପରିବେଶ ସେମିତି ବଢିଛନ୍ତି ଯେମିତି ଆମ ଦେଶରେ ପ୍ରବଳ ଭାଷା ଅଛି, ଯେମିତି ତାମିଲ ଗୁଜୁରାଟୀ, କନଡ଼ା ଯିଏ ଯୋଉ ପରିବେଶରେ ବଢିଲା ସେ ଭାଷା ଶିଖିଲା, ତ ପରିବେଶ ନେଇଁ ସ ମାନେ ପରିବେଶ ନେଇ ହିଁ ଗୋଟେ ମଣିଷ ଗଢା ହେଇଥାଏ। କିନ୍ତୁ କିନ୍ତୁ ମଣିଷର ଏ ଇମୋସନ ଟା ଯୋଉଟା ନି କରୁଣା ଟା। କି ମଣିଷର ବ୍ୟବହାର ଯୋଉଟା ସେଇଟା ସେ ନିଜେ ସୃଷ୍ଟି କରିଥାଏ। ଯେମିତି କିି ପଙ୍କରୁ ଯେମିତି ପଦ୍ମଜାତ ହୁଏ। ସେମିତି ଗୋଟେ ଖରାପ ଲୋ କ ଦେହରୁ ଗୋଟେ ଭଲ ରୋଗ ମଧ୍ୟ ଜାତ ହେଇପାରିବ। ଯଦି ଗୋଟେ ପିଲା ନିଜକୁ ଚେଞ୍ଜ କରିବାକୁ ଚାହିଁବ ତ ସେ ଚେଞ୍ଜ ହେଇପାରିବ। କିନ୍ତୁ ଆଜି କାଲିଆ ପିଲା ଚେଞ୍ଜ ହବାକୁ ଚାହୁଁନାହାନ୍ତି। ଆଉ ଆପଣ ଶୁଣିଥିବେ ଗୋଟେ ମାଷ୍ଟର ପୁଅ ବି ଗୋଟେ ମଦୁଆ ହେଇଥାଏ। କାହିଁକି ମାଷ୍ଟର ତ ଏତେ ଭଲ ଲୋକ ତା ପୁଅ ଏତେ ଖରାପ କେମିତି ହେଲା? ତେଣୁ ନିଜ ବିବେକ ଉପରେ ନିଜ ବିବେକ ଉପରେ ଡିପେଣ୍ଡ କରେ ସେ କେମିତି ସେ ନିଜକୁ ଗଢି ତୋଳିବ? ବୁଝିପାରୁଛନ୍ତି? ତ ଇମ ହୁଁ
ଆପଣ କହିଲେ ମୁଁ ବର୍ତ୍ତମାନ କହୁଛି ଆପଣ ଶୁଣନ୍ତୁ।
ହଁ।
ଏ ଏଇ ସବୁ ପାଇଁ ମୋ ଜାଣିବାରେ ଦାୟୀ ହଉଛନ୍ତି ବାପା ମା। ଭାଇ ଭଉଣୀ କାରଣ ଦେଖନ୍ତୁ। ଛୁଆଟି ଯେତେବେଳେ ଜନ୍ମ ହେଲା ଦେ ଯେତେବେଳେ ସିଏ ଗୋଟେ ବର୍ଷ ଦି ବର୍ଷ ହୋଇଥାଏ ତ ସେ ସମୟରେ ସିଏ କଣ କଲେ ନା ପିଲାକୁ ମୋବାଇଲ ଦେଖେଇବା ଅଭ୍ୟାସ କଲେ। ତା ହଁ ପ୍ରଥମ କଥା ତାପରେ ଯେତେବେଳେ ବା ବାପା ମାଆ ମାନେ ତାଙ୍କୁ ଫୋନ୍ ନଦେବେ ଖାଇବା ସମୟରେ ତ ସେମାନେ ଜି କରିବାକି ଆମକୁ ଫୋନ ନଦେଲେ ଆମେ ଖାଇବୁ ନାହିଁ।
ଆଜ୍ଞା ଆପଣ ବହୁତ ସତ କଥା କହୁଛନ୍ତି ଏଇଟା।
ବୁଝୁଛନ୍ତି ନା ତ ଆମେ ଫୋନ ନଦେଲେ ଆମେ ଖାଇବୁନି ସତ କଥା ଭାଇ। ଯୋଉଟା ମାନେ ଏବେ ବି ଚାଲିଛି। ବୁଝୁଛନ୍ତି। ତ ସେଠି ବାପା ମା ମାମାନେ କଣ କଲେ ଛୋଟ ଛୁଆ ତା ଯିଦିଟାକୁ ପୂରଣ ସେମାନେ କରିଦେଲେ।
ଆଜ୍ଞା ଆଜ୍ଞା।
ସେଠି ସେ ଛୁଆଟାରେ ମୁହ ହେଲା ନାଇଁ?
ହ ମୁହଁ ବହୁତ ହେଲା କାରଣ ଏଇ ସବୁ କାମରେ ମୁହଁ ହିଁ ବଢିବ ନା।
ମୁହଁ ବଢ଼ିଲା ତ ଯେତେବେଳେ ଦେଖିଲା କି ମାନେ ସମସ୍ତେ ଫୋନ ଧରିଛନ୍ତି ଉଁ ଗେମ୍ ଖେଳ ଛନ୍ତି ତ ଯେତେବେଳେ ସିଏ ମାନେ ଯେତେବେଳେ ଚିକେନକରୁ ବଡ ହେଇଯିବ ଯେମିତି କି ଆମର ପଞ୍ଚମ ଷଷ୍ଠ ଯେତେବେଳେ ପଢିବା ଆରମ୍ଭ କରିବା ତ ସେତେବେଳେ ସେ ଘରେ କଣ କହିବ କି? ମ ତେ ଫୋନ୍ ଦରକାର ଜବରଦସ୍ତି ଦରକାର। ହୁଁ
ସେ ଜିଦି କରିବ କାରଣ ଛୋଟ ବେଳୁ ଯଦି ତମେ ତା ଜିଦି ପୂରଣ କରଛ ତ ବଢ ହେଲେ ସ ନିଶ୍ଚୟ ଜିଦି କରିବନା।
କାହିଁ ଦେଖନ୍ତୁ ଯେତେବେଳେ ବି ସେ ଘର ଫୋନ ଯୋଉ ଧରେ ତ ଘର ଫୋନ ତାକୁ ସଫିସେଣ୍ଟ ସମୟ ମିଳୁନଥିବ। ସବୁ ସମୟରେ କଣ ଘରେ ମାନେ ଦେଇ ପାରିବେ କି? ନେ ଫୋନ।
ନେ ନେ ନେ
ତ କଣ ତାକୁ ଟିକେ ଦରକାର ଆହୁରି ଟାଇମ ଦରକାର ଫୋନ ସହିତ। ଉୁଁ ସମୟ ବିତେଇବାକୁ
ହଁ।
ତ ସେଥିପାଇଁ ତାକୁ କଣ ଦରକାର? ଗୋଟେ ଫୋନ ଦର ଦରକାର ତାର ବା ନିଜସ୍ୱ ଫୋନ ତ ସିଏ ସେଠ ଠି ଜିଦି କରିବ ଯେ ମତେ ଫୋନ ଦରକାର ତ ସେଠି ଘର ଲୋକ ତା ଯିଦି କିି ପୂରଣ କରିବାକୁ ମାନେ ବାଧ୍ୟ ହେଇଥିଲୁ କାରଣ ପିଲାଟି ଖାଇବନି ଆଜିିକାଲି ଯେମିତି ଚାଲିଛି। ମତେ ଫୋନ ଦିଅ ନହେଲେ ମୁଁ ଏଇନା ଖାଇବିନି ନହେଲେ ଘର ଛାଡି ପଳେଇବି।
ହଁ ହଁ ଆଜିକାଲିକା ପିଲା ବହୁତ ଜିଦିଆ ହେଇଗଲେଣି।
ହୁଁ ବାପା ମା ତ ଜନ୍ମ କରିଛନ୍ତି ଆଉ କଣ ସେମାନେ ଚାହାନ୍ତି କି ତାଙ୍କ ପୁଅ ନଖାଉ କି ଘର ଛାଡି ପଳାଉ ତାଙ୍କୁ ଭଲ ଲାଗିବ କି।
ଟୋଟାଲେ
ସେଇ ହେଉଛି କଥା। ସେଠି ମାନେ ଇଏ ହେଲା ତାପରେ ପିଲା ଯେତେବେଳେ ଫୋନ୍ ପାଖରେ ପାଇଲା ସେ ବିଭିନ୍ନ ଛୁଆଙ୍କ ସାଙ୍ଗରେ ମିଶିଲା ଗେମ୍ ଖେଳିଲା ଖରାପ ଭାଷାର ଉପଯୋଗ ଶୁଣିଲା। କାହିଁକ ନା ସୋସିଆଲ ମିଡିଆରେ ଏବେ ମାନେ ଆଉ ମାନେ ଭଲ କଥା କିଛି ଆସୁନି ଦେଖିଥିବେ ଛୋଟ ଛୋଟ ଛୁଆଙ୍କୁ ମାନେ ବିଭିନ୍ନ ପ୍ରକାର ଲୋକ ସୋଧାଉଥିବେ ସେନ୍ତି ତାଙ୍କୁ ଭିଡିଓ ମାନେ ଛାଡି ଦୋଉଛନ୍ତି ଆମର ଅନଲାଇନରେ।
ହୁଁ।
ତ ଏଠି ମାନେ ଦେଖନ୍ତୁ ବଡ଼ ପିଲା ହିଁ ଛୋଟ ପିଲାଙ୍କୁ ଖରାପ କରୁଚନ୍ତି ଦିଦି ଏଗୁଡା ଛୋଟ ଛୁଆ ବାଳୁଙ୍ଗା ହୋଉଛି କେବଳ ଗୋଟେ ବଡ଼ ପିଲା ନାଗି ଯଦି ଆମେ ଦୋଷ ଦେବା କି? ଆପଣ ମାନେ ଯଦି କହିବେ କି ଯଦି ପିଲାଟି ବାଲୁଙ୍ଗା ହୋଉଛି ତ ପିଲାର ହିଁ ଭୁଲୁ। କିନ୍ତୁ ଏଠି ଦେଖନ୍ତୁ ପିଲାକୁ ଆପଣ ଛୋଟବେଳୁ ଯାହା ଶିଖେଇବେ ସେ ବଡ଼ ହେଲେ ଆପଣଙ୍କୁ ମାନେ ସେଥିପାଇଁ ଦେଖନ୍ତୁ ଯେମିତିଆ କର୍ମ ସେମିତିଆ ଫଳ ଆପଣ ଜାଣିଥିବେ?
ହୁଁ ହୁଁ।
ମୋର ପରୀକ୍ଷା ଅଛି ଯଦି ମୁଁ ଭଲ ପଢିଲି ଭଲ ମାର୍କ ରଖିବି। ଯଦି ମୁଁ ଖରାପ ଖରାପ ପଡିଲି ତାହେଲେ ଖରା ମାର୍କ ଆଇଲି। ବୁଝୁଚନି ସେମି ଇଏ ହେଉଛି କଥା ପିଲାକୁ ଯେମିତି ସିଏ ମାନେ କହିଲା କି ତୁ ଏଇ ଖରା ଭାଷା ଟା କ ଆକୁ କ ତାକୁ କ ଏମିତି କ ସେମିତି କ ତ ପିଲାଟି କଣ ଛୋଟ ବେଳୁ ଖରା ଭାଷାରେ ମାନେ ବ୍ୟବହାର ଶି କି ହେଲା ସେମିତି ଖରା ଭାଷାକୁ କେମିତି ବ୍ୟବହାର କରନ୍ତି କୋଉ ସମୟରେ ବ୍ୟବହାର କରନ୍ତି ବୁଝୁଛନ୍ତି।
ହୁଁ ହୁଁ।
ତ ପିଲାଟି ଆଉ ବଡ଼ ଛୋଟ ମାନିଲାନି। ଯାହାକୁ ପାରିଲା ତାକୁ ଖରାପ୍ ଭାଷା ଇଏ କଲା। ସେଠୁ ଲୋକ କଣ କହିଲେ ଲୋକ ଆଉ କହିବେନି ଯେ ଆକୁ କିଏ ଖରାପ କହିକି ଆଉ କହିବିନି ତାକୁ ମାନେ କିଛି ଖରାପ ଭାଷା କହିବେନି ଲୋକ କହିବେ ତାଙ୍କ ବାପା ମା ଟା ଏତେ ଖରାପ୍। ପିଲାକୁ ଏମିତି ଗଡିଛନ୍ତି ଏ ସିଏ ବୁଝୁଛନ୍ତି। ଦେଖନ୍ତୁ ଖରାପ୍ ମାନେ ଦେଖନ୍ତୁ ପିଲା ଖରାପ କରୁଛି କିଏ? ବାପା ମା ତାକୁ ସବୁ ଶକ ତାକୁ ମାନେ ପୂରଣ କଲେ କିନ୍ତୁ ଏଠି ମାନେ ଲାଷ୍ଟ କୁ ସୁଧା ଖାଉଛନ୍ତି କି ବାପା ମା। ଯେହେତୁ ସେମାନେ ଜନ୍ମ ଦେଇଛନ୍ତି ତ ସେମାନଙ୍କୁ ହିଁ କୁହା ହଉଛି ନ କି ସେଠି ସେ ପିଲାକୁ କି କେହି କିଛି କହିଲେ ସମସ୍ତେ କଣ କହିଲେ କି ଏଇ ଅମକ ପୁଅ ଅମକର ପୁଅ ଏମିତି ହୋଉଛି। କି ଅମକର ଝିଅ ଏମିତି ହେଉଚି ମୁଁ କାଇଁ ଏମିତି ମାନେ
ଆପଣ ଠିକ୍ କହିଛନ୍ତି ଆପଣ ବହୁତ ବହୁତ ସତ କଥା କହୁଛନ୍ତି।
ଦେଖନ୍ତୁ ସେମିତି ଆମେ ପିଲାଙ୍କୁ ଯଦି ଆମେ ଭଲ ଜ୍ଞାନ ନ ଦେଇପାରିବା ତ ଆମେ କେବେ ବିି ଚେ ଷ୍ଟା କରିବାନି ଯେ ପିଲା ଟା ଖରାପ ହଉ କି ତାକୁ ଖରାପ ଜ୍ଞାନ ଦବା ବୁଝୁଚନ୍ତି?
ଆଜ୍ଞା ଆଜ୍ଞା।
କାହିଁକି ନା ଦେଖନ୍ତୁ ଆପଣ ତ ମାନେ ମୋ ଠାରୁ ବି ବିଦ୍ୱାନୀ ଲୋକ ବୁଝୁଛନ୍ତି ଆପଣ ତ ମାନେ ମୁଁ ବେଶ୍ ସେଟା ବୁଝେଇବା ଠିକ୍ ନୁହଁ କାରଣ ଆପଣ ତ ଜାଣିିବେ ସବୁ କଥା କେବଳ ଆପଣଙ୍କୁ ଏ ଯୋଉଟା ଚାଲିଛି ଆମର ମୁଁ ଆପଣଙ୍କୁ ସେଇ କଥା ହିଁ କହୁଥିଲି କାହିଁକିନା ପିଲାମାନେ ଆଜିକାଲି ଆଉ ମଣିଷ ମାନୁନାହାନ୍ତି ଗୁରୁ ମାନେ ଶିକ୍ଷକ ଯଦି ବି କିଛି କହିଦଉଛନ୍ତି ଶ୍ରେଣୀ ଗୃହରେ ତ ପିଲାମାନେ କଣ କରୁଛନ୍ତି ଓଲଟେଇକି ସାର୍ଙ୍କୁ କହିଦଉଛନ୍ତି କିମ୍ବା ସାର୍ଙ୍କୁ ସୋଦି ଦଉଛନ୍ତି।
ଆଜି କାଲିକା ପିଲା ବହୁତ ଖରାପ ଟିକେ ହେଇଗଲେଣି। ମୁଁ ଭାବୁଛି ତାଙ୍କୁ ଭଲ କରିବାକୁ ହେଲେ ତାଙ୍କୁ ବହୁତ ଅ ଯେମତିିକି ଆମର ଗୋଟ ଗୋଟେ ଶନିବାରିଆ ଯୋଗ କ୍ଲାସ ଥାଏ ତାଙ୍କୁ ଗୋଟେ ଯୋଗ କ୍ଲାସ ଦରକାର ବହୁତ।
ଦେଖନ୍ତୁ ଯୋଗ ଯୋଗ ଆଜି ସେଟା ମୁଁ ଯୋଗ କଥା କହୁଛି ଯେତେବେଳେ ମୁଁ। ପଢୁଥାଏ ମାନେ ବିଦ୍ୟାଳୟରେ ସେଇ ଟାଇମ ରେ ଯୋଗ ହଉଥିବା ଛୁଆ ମାଡ ଗୋଳ ଚାଲି ଜିଏ ମାନେ ଗେଲରେ ଗେଲରେ ମାଡ ଗୋଳ ଚାଲିଥିବ ଇଏ ତାକୁ ସବୁ ଶୋ ମାନେ ତାକୁ ଖରାପ ଭାଷା କହୁଥିବ ଇଏ ୟାକୁ ଖରାପ ଭାଷା କହୁଥିବ। ସିଏ ତାକୁ ମାନେ ପେଲି ଦଉଥିଵ ସିଏ ଆକ ସିଏ ପେଲି ଦଉଥିବ ମେ ସିଏ ତା ଚୁଟି ଘେଣେଇ ଦଉଥିବ ଇଏ ତା ଚୁଟି ଘେଣେଇ ଦଉଥିବ। ବୁଝୁଛନ୍ତି ଯଦି କିଏ ଗାମୁଛା ପାରି ଶୋଇବାକୁ ଯାଉଛି ତ ତା ଗାମୁଛା ଟାଣି ଦେଇକି ତାକୁ ଅସନାରେ ଶୋଇ ଦଉଥିବେ ତ ଏମିତି ମା ଟ ଗୋଳ ହଉଥିବେ ଛୁଆମାନେ ତ ସେଠି ସାର୍ ମାନେ ବି କିଛି କହିବାକୁ ଡରନ୍ତି। କାଳେ ମୁଁ ଆକୁ କହିଲାବେଳେ ବି ମତେ କିଛି ଓଲଟେଇକି କହିଦେବକି। ଗୋଟେ କ ସାର ଦେଖନ୍ତୁ ଦେଖନ୍ତୁ ମୁଁ ଛୋଟ ପିଲା ଆପଣ ଟିକେ ମୋ ତାଠୁ ବୟସ୍କ ହେବେ।
ହୁଁ।
ତ ଆପଣ ମତେ ଗୋଟେ କଥା କିଛି କହିଲେ। କିଛି ଗୋଟେ ଭଲ ଉପଦେଶ ଦେଲେ ତ ଆପଣଙ୍କ ଭଲ ଉ ଉପଦେଶକୁ ମୁଁ ଖରାପ ରେ ଗ୍ରହଣ କରି ଆପଣଙ୍କୁ କିଛି ନଉଟେଇକି କହିଦେବ ଯେ। ଉଁ ମାନେ ନଉଟେଇକି କିଛି କହିଦେବି ତ ଆପଣଙ୍କୁ ସେଠି ଖରାପ ଲାଗିବନା ନାଇଁ?
ବହୁତ ଖରାପ ଲାଗିବ ମୁଁ ପରବର୍ତ୍ତୀ ପ ପର୍ଯ୍ୟାୟରେ କେବେ ଆପଣଙ୍କୁ ସାହସ କରିବିନି କି ଗୋଟେ ଭଲ ଉପଦେଶ ଦବା ପାଇଁ।
ହଁ ଭଲ ମତେ ନୁହଁ ମତେ ତ ଆପଣ କହିବେନି କହିବେନି ତାପରେ ଆପଣ ଡରିବେ ଯେ ମୁଁ ମାନେ ମୋରି ବୟସ୍କ ବୟସର ପିଲାମାନାନଙ୍କୁ ଆପଣଙ୍କୁ କିଛି କହିବାକୁ ହିଁ ଡରିବି। କାରଣ କାଳେ ଇଏ ମତେ କଣ ସିଏ ଯେମିତି ମତେ କହିଥିଲେ ଏ ସେମତି କହିଦବ କି ମତେ।
ଆଜ୍ଞା ଆପଣ ବହୁତ ବହୁତ ବିଚାର କରି ଏ କଥା କହିଛନ୍ତି। ଏ କଥା କେହି ସମାଜରେ ବିଚାର କରୁନାହାଁନ୍ତି ଜାଣିଛନ୍ତି ଆପଣ ମହାନ। ମହାନ ମହାନ ଆପଣ।
ସେମିତି ମାନେ ମୁଁ କହିବା କଥା ଯେ ପିଲାମାନଙ୍କୁ ଆମେ ଯେ ଯେଦି ପାରୁଚେ କିଛି ଭଲ ଉପଦେଶ ଦବା ମାନେ ଯିଏ ଗ୍ରହଣ କରୁଥିବ ଆମେ ଜାଣିଚେ ପିଲାଟା ଖରାପେ। ଏମିତିଆ ଖରାପ ଶବ୍ଦ ବ୍ୟବହାର କରୁଚି କିମ୍ବା ଆକୁ ତାକୁ ଗାଳି କରୁଚି ଗୁରୁ ଗୁରୁଜନକୁ ଖାତିରି କରୁନି ସେଭଳିଆ ପିଲାଙ୍କୁ ଆପଣଙ୍କ ହାତ ଧରିକି ଭୁଲରେେ ବି କାହାକୁ ଉପଦେଶ ଦେବେନି କାରଣ ଦେଖନ୍ତୁ ଯୋଉ ପିଲାଟା ଜନ୍ମରୁ ଏତେ ଖରାପ ଆଡ଼କୁ ପଳେଇଛି ତାକୁ ଆମେ ଯେତେ ଚେଷ୍ଟା କଲେ ବି ମାନେ ସି କଣ ଭଲ ବାଟକୁ ଆସିବନି ଯେମିତି ତୁଳସୀ ଦୁଇ ପ ପତ୍ର ରୁ ବାସେ ବିଛୁଆତି କଣ ହବ? ବିଛୁଆତି ଦେହରେ ଲାଗିବ ମାନେ କୁଣ୍ଡେଇ ହବ। ବିଛୁଆତିକି ଆପଣ ଯେତେ ଯାହା କଲେ ବି ସେକଣ ତା ମାନେ ତା ପତ୍ରରେ ଯାହା ଅଛି ସେ ଛା
ଦେଖନ୍ତୁ କାଳିଆ ବାବୁ ମୁଁ ଶେଷରେ କହିବାକୁ ଚାହୁଁଛି ସମାଜକୁ ଆମେ ଟିକେ ଲକ୍ଷ୍ୟ ରଖି ପିଲାମାନଙ୍କୁ ଭଲ ଶିକ୍ଷା ଦେଲେ ଏ ମାନେ ଯଦି ସାର୍ ମାନେ ଚାହିଁବେ ଏଁ ତ ଆମେ ତ କିଛି କରିପାରିବାନି ଯଦି ଆମ ସୁ ସ୍କୁଲରେ କିଛି ଶିକ୍ଷକ ସା ମାନେ ଚାହିଁବେ ପିଲାମାନଙ୍କୁ ଚେଞ୍ଜ କରିବାକୁ ତ ଚେଞ୍ଜ କରିପାରିବେ ନହଲେ ପିଲମାନେ ଏମିତି ଖରାପ ହେଇଯାଉଥିବେ ଖରାପ ବାଟକୁ ଯାଉଥିବେ। ତ ମୁଁ ଆମେ କି ନା ତମେ କିଛି କେହି କରିପାରିବେନି। ଯଦି ଛୁଆ ନିଜେ ବିବେକ୍ ୟୁଜ୍ କରିବ ତ ସିଏ ନିଜେ ଭଲ ବାଟକୁ ଆସିପାରିବ।
ହୁଁ ଦେଖନ୍ତୁ ସମୟ ତ ଆମର ହେଇ ଆସିଲାଣି ତ ମ ଯଦି ନିଦ ଲାଗିଲାଣିି ଟିକେ ଟିକେ ତ ମୁଁ ବର୍ତ୍ତମାନ ଯାଉଛି ଶୋଇବାକୁ। ଆପଣଙ୍କୁ ବି ଆପଣ ଯାଆନ୍ତୁ ସେଇଆକୁ ଶୁଭରାତ୍
ହୁଁ ହଁ ହଁ ଶୁଭ ରାତ୍ରି।